ହେଲୋ। ହାଲୋ।
ତୁଁ।
ହାଲୋ।
ହାଲୋ।
ଜଏ ଜଗନ୍ନାଥ୍।
ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ।
ଭାଇ ଭଏସ କ୍ଲିୟର ହଉଛି ତ।
ଆଜ୍ଞା ଆଜ୍ଞା କ୍ଳିୟର ଅଛି।
ଓହୋ କଉଠୁ କଉଛନ୍ତି?
ମୁଁ ଏଠି ଭୁବନେଶ୍ଵର ଭେଣ୍ଟାଙ୍ଗିରୁ।
ଓ ହୋ। ତମ ନା
ରବିଶଙ୍କର ପଣ୍ଡା।
ଓହୋ କଣ କରନ୍ତି? ଅମଧେଶ୍ଵର।
ଆଜ୍ଞା।
ଆଉ କଣ କରନ୍ତି ମ ଆପଣ?
ମୁଁ ଏବେ ଅ ମାନେ ଏଣ୍ଟ୍ରାନ୍ସ ପ୍ରିପାରେସନ୍ ଚାଲିଛି ମୋର ମାନେ ମର ମେଡିକାଲ ଏଣ୍ଟ୍ରାନ୍ସ।
ହଁ ଆଉ ଏବେ କଣ ଘରେ ନା ମାନେ ବାହାରେ ରହିଛନ୍ତି?
ନାଇଁ ନାଇଁ ଘରେ ଅଛି।
ଓହୋ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ମୁଁ ମୋର ଦିଟା ସାନ ଭଉଣୀ ମୋ ବାବା ମାମା ଆଉ।
ଓହୋ ଭଉଣୀ ମାନେ ଗେହ୍ଲା ଆଉ।
ହଁ ହଁ ଆଜ୍ଞା।
କେମିତି ଏବେ ପାଠ ପଢା କେମିତି କଣ ଚାଲିଛି?
ମୋର ଏବେ ଚାଲିଛି ଭଲ ଏଟା ମୋର ଏଇଥର ଯୋଉ ଦେଇଥିଲି ମେଡିକାଲ ଏର୍ଣ୍ଟାନ୍ସ ନିଟ୍ ଯୋଉଟା।
ଯ ଲିକ୍ ହେଇଯାଇଥିଲା କଶ୍ଚିନ୍ ଯୁ ତ ପୁଣି ରିି ନିଟ ହେଇଥିଲା ଏବେ ଜଷ୍ଟ ଏକୋଇଶ ତାରିଖ ଦିନ ସରଛି ଏକ୍ଜାମ।
ଓହୋ।
ଆପଣ କଣ କରନ୍ତି?
ମୁଁ ବି ପ୍ଲଷ୍ଟୁ ସାରିକି ଘରେ ଅଛି ଆଉ।
ଓହୋ।
ମୁଁ ପ୍ଲସ ଥ୍ରି କରିଥାନ୍ତି ଯେହେତୁ ଘରେ ଟିକେ ପ୍ରୋବ୍ଲେମ ଥିଲା ତ ମୁଁ ଆଉ କଲିନି ହଁ ଏବେ ଘରେ ଅଛି ଆଉ
ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାରେ ବାପା ମା ଜେଜେ ଜେଜେମା ଆ ମୋର ଗୋଟେ ବଡ ଭଉଣୀ ଅଛନ୍ତି ଆଉ ତଳେ ଗୋଟେ ସାନ ଭାଇ ବି ଅଛି
ଆଚ୍ଛା
ହଉ ଏବେ କଣ ବାପା କଣ କରନ୍ତି?
ବାବା ମେଡିସେନ୍ ରିପ୍ରେଜେଣ୍ଟିଭ୍ ଅଛନ୍ତି ଗୋଟେ କମ୍ପାନୀରେ କୁଏଷ୍ଟ ଫୁଡ୍ ବୋଲି କ ଆଜ୍ଞା ଅଛି। ନିଉଟେସନ କମ୍ପାନୀ ସେଥି ରେ ଅଛନ୍ତି ମେଡ଼ିସିନି ପ୍ରେଜେଣ୍ଟ ଟିବି।
ହଁ ହଁ। ଭୁବନେଶ୍ଵର କୋଉ ଜାଗା?
ଓଲ୍ଡ ଟାଉନୁ ଜାଣିଥିବେ?
ହଁ।
ହଁ ସେ ଓ଼ଲ୍ଡ ଟାଉନୁ ପାଖରେ ହିଁ ଅଛି ଭୀମ ଟାଙ୍କ ବୋଲି ଜାଗା ଟେ।
ହଁ ହଁ।
ନବୀନି ନିବେଶ ପରେ ପରେ ଆଉ।
ଅହଁ। ଆହଁ। ଘରେ ଶୁଣୁନାହାନ୍ତି ଆଉ କଥା ଅଛି ତ?
ହଁ ଘରେ ସମନ୍ତେ ଭଲ ଅଛି ବାଆଙ୍କର ଖାଲି ଡାଇବେଟିସ୍ ଅଛି। ଆଉ ମୋର ସେମିତି ଟିକେ ମୋର ଟିକେ ମାନେ ନିଓରୋ ପ୍ରୋବ୍ଲେମ ଟିକେ ଅଛି ନର ପ୍ରୋବ୍ଲେମ-
ଆ ହଁ। ଆ ହଁ କଣ ଖାଇଥିଲେ କଣ? ହ୍ୟାଲୋ।
ଆଜ୍ଞା ସନ୍ଧ୍ୟାବେଳେ କ୍ଷୀର
ହ୍ୟାଲୋ।
ହ୍ୟାଲୋ।
ମୋ ଭଏସ ସୁବୁଚି ତ?
ଆଜ୍ଞା ସବୁଚି।
ଆଉ କଣ?
ଏଇ ସନ୍ଧ୍ୟା ବେଳେ ଖାଇଥିଲି ବିସ୍କୁଟ ଟିକେ ଆଉ କ୍ଷୀର ପିଇଥିଲି।
ଓହୋ ରେଟେ ଜିନିଷ ଆଉ।
ଆଜ୍ଞା।
ହଁ।
ଆପଣଙ୍କର ଏଇ ଏ ବର୍ଷ ଏଇ ବର୍ଷ ସରିଲା ପ୍ଲସ୍ ଟୁ।
ନାଇଁ ମୋର ଦି ବର୍ଷ ପାଇଁ ସଇଲାଣି ଅଁ ଯେହେତୁ ଘରେ ସେମିତି କିଛି ପ୍ରୋବ୍ଲେମ ଥିଲା ତ ମତେ ଟିକେ ବଡ଼ ଭଉଣୀ କହିଲେ। ଏ ପଢିଲେ ଆଉ ତଳେ ସାନ ଭାଇ ଅଛନ୍ତି। ଯେହେତୁ ମତେ ହିଁ ଇଏଟ କରିବାକୁ ପଡିଲା।
ସାନ ଭାଇ କୁ କେତେ ବର୍ଷ ଏବେ?
ସପ୍ତମରେ ପଡୁଚି।
ଅହଁ।
ହଉ କଣ? ଆଉ ରାତିକି ପୁଣି ଖାଇବା ଆଉ?
ରାତିରେ ମାମା ଯାଇଚନ୍ତି ବାହାରକୁ କଣ ଜଣେ ଜଣେ ଗୁରୁ ମା ମୋର ଚିହ୍ନା ଥିଲେ ତାଙ୍କ ପାଖକୁ ଯାଇଛନ୍ତି ସେ ଆସିଲା ପରେ ମାମା ରୋଷେଇ କରିବ ରୁଟି ଭଜା କି ତରକରି।
ଅ ହଁ। ହଁ ଏବେ ରଜ ହେଲା ରଜରେ କୁଆଡେ କଣ ବୁଲିବାକୁ ଯାଇଥିଲେ ସବୁ।
ରଜରେ ମୁଁ କୁଆଡେ ଯାଇନି ମୋର ଭଉଣୀ ଯାହା ମୋ ଯେରି କହିଥିଲା ଯେ ପ ଡ୍ରେସ ପିନ୍ଧି କଣ ଫଟୋ ଫଟ ଉଠେଇବ ବୋଲେ ଇସ୍କନ ଯାଇଥିଲୁ ଯାହା ଫଟୋ ଉଠେଇବା ପାଇଁ ବୁଲାବୁଲି କରିବା ପାଇଁ।
ଓହୋ। ଆଉ ଗୋ ରଥଯାତ୍ରା ଆଉଛି ପୁରୀ ଯିବେନି।
ହଁ ହଁ ଯିବି ମୁଁ ଏବେ ଜଷ୍ଟ ନଅ ଦଶ ତାରିଖରୁ ଟିକେ ଯିବାର ଅଛି ଛତିଶଗଡ। ତାପରେ ଆସିକି ସେଠୁ ଯିବି ଆଉ।
ହଁ ହଁ। ମାମା ଏମତି କିଛି ମାନେ ଇଏ କରନ୍ତି ନା ହାଉସ ୱାଇଫ ଅଛନ୍ତି?
ନା ନା ହାଉସୱାଇଫ୍।
ଓହୋ। ଆଉ ହଣ ନାାଇ କହ କଣ ପଡିଲ
ମୋର ସ ମୋ ତଳ ଭଉଣୀ ଯେ ସିଏ ଏବେ ପ୍ଲସ ଟୁ ସାରିକି ଜଷ୍ଟ ଏଇ ବର୍ଷ ପ୍ଲସ ଟୁ ସାରିଲା ତାର।
ଓହୋ।
ଆଉ ତା ତଳ ସାନ ଟା ପୁରା ସାନ ଭଉଣୀ ଯିଏ ସିଏ ଏବେ ପ୍ଲସ ଟୁ ଫାଷ୍ଟ ଇୟର ହବ ତାର।
ଓହୋ। ସେମାନଙ୍କ ଏଇ ମେଡିକାଲ ଉପରେ ମାନେ ଅଛନ୍ତି ନା।
ନା ନା ସେ ତ ଯିଏ ପ୍ଲସ ଟୁରେ ପଢୁଛି ସିଏ ତ କିଛି ଭାବିନି କଣ କରିବ ଆଉ ଯାର ପ୍ଲସ ଟୁ ସରିଲା ସିଏ ଆମର ଗୋଟେ ସତ୍ୟ ସାହି କଲେଜ ଅଛି ପୋଖରୀ ବୋଟରେ ଆମର
ହଁ ହଁ।
ସେଇଠି ଜୁଲୋଜି ଅନର୍ସ ନେଇକି ପ୍ଲସ୍ ଥ୍ରୀ କରୁଛି।
ଓହୋ। ହଁ ଆପଣଙ୍କର କଣ ଅଛି କିଛି କରିବା ପାଇଁ ଆଗକୁ?
ଥ ମୁଁ ତ ଏଇ ଏଣ୍ଟ୍ରାନ୍ସ ପାଇଁ ହିଁ ଟ୍ରାଏ କରିବି ଆଉ ତ ମୋର କିଛି ନାହିଁ ମୁଁ ଯାହା ଓ ଇଉ ଟି ଏଣ୍ଟରାନ୍ସ ଦେଇଥିଲି ଏବେ ଏଇ ଏକ ତାରିଖ ଦିନ ସରିଛି। ଏକଜାମ୍ ଟା।
ଓହୋ।
ମୁଁ ଇଉଟି ଏକଜାମଟା ଦେଇଥିଲି ନିଟ ଏକଜାମଟା ତ ଲିକ୍ ହେଇଗଲା ସେଥିପାଇଁ ପ୍ରୋବ୍ଲେମ୍ ହେଲା ପୁଣି ଆର ଭାବୁଛି ଆଉଥରେ ଦେବି ନିଟ ଟା ଯଦି ଓଉଟି ହେଇଗଲା ତ ପଳେଇବି। ନହେଲେ ନିଟ୍ ଟା ଆଉଥାରେ ଦେବି ଆଉ।
ହଁ ଏମିତି ଏକଜାମ୍ ଦିଅ ଠାକୁରଙ୍କୁ କୁହ ଟିକେ ହେଇଯାଉ ଏମତି। ଆପଣ ବଡ ନାଇଁ?
ହଁ ହଁ।
ହଁ ହଁହୁଁ। ହଉ।
ହଉ ଇଭିନିଂଇନି ତ ଖିଆଥିଲା
କି
ଆଉ କଣ କୁହନ୍ତୁ।
ଆପଣଙ୍କ ବାପା କଣ କରନ୍ତି?
ଆମ ବାବା ଚାଷ କରନ୍ତି।
ଅ ଆ ଘର କୋଉଠି?
ଘର ସାଲେପୁର।
ଓ ସାଲେପୁର।
ଆଜ୍ଞା।
ସାଲେପୁର କୋଉ ଜାଗା କହିଲେ?
ସାଲେପୁର ଆମର ଛୋଟିଆ
ଓ ହୋ।
ବୋହୁତ ଛୋଟ ଗାଁ ଟା ସେ ଗାଁକୁ ଏତେ ବି କେହି ଇଏ କରନ୍ତିନି।
ଓହୋ ମୋର ପିସ୍ ନାନୀ ଜଣେ ସେଠି ସାଲେପୁରରେ ରହୁଥିଲେ ତ ସାଲେପୁର ଗୋଟେ ସ୍କୁଲ ଅଛି ସେଠି ମୋ ନାନୀ ପଢନ୍ତି।
ଓହୋ।
ନାଇ ଆମର ବାପା ଚାଷ କରନ୍ତି। ବାପା ମାନେ ବୋହୁତ ଛୋଟ ହେଇଥିଲେ ଏଇ ଚାଷ କାମରେ ମାନେ ଚାଷ କାମ କରୁଥିଲେ। ତ ଏବେ ତାଙ୍କୁ ତାଙ୍କ ଏଜ ବି ହେଇଗଲାଣି। ତ ତାଙ୍କ ଟିକେ ଦେହ ହାତ ଟିକେ ଅସୁବିଧା ପ୍ରୋବ୍ଲେମ ରହିଲା ଆଉ ଠିକ ସେ ବି ଖାଇପାଇଲେନି କି ସେ ସିଏ ବି ଘରେ ବସିଛନ୍ତି ତ ଆଉ ଘରେ ଇନକମ କରିକି ମାନେ ଇଏ କରିବା ପାଇଁ ଟିକେ ପ୍ରୋବ୍ଲେମ ହଉଛି। ତ ସେଥିପାଇଁ ମତେ ଟିକେ ପାଠ ତିନି ଜଣ ଯଦି ଆମେ ଏକା ସାଙ୍ଗରେ ପଢିବୁ ତାହେଲେ ଆଉ କଣ ହବ। ଦେଇ ପାଇଲେ ତ ହବ ନା। ଆମେ ତ ନାଇକି ମୋ ପାଖକୁ ଗମେଣ୍ଟ ଚାକିରି କରିୁଛନ୍ତି କି ହଁ ମାସ ମାସ କୁ ମାସ ପଇସା ହଁ ଆସିଯିବ ନାଇ ଆମେ ଖଟିଲେ ଖାଇବୁ।
ହୁଁ।
ହଉ ଏତେ ସବୁ ଭିତରେ ଏମିତି କହିଲ ଆଉ କିଛି ବି ବି ପାଠ ଯେତିକି ଇଣ୍ଟରେଷ୍ଟ ଅଛି
ଏତୀ ସେତିକି ପ୍ରୋବ୍ଲେମ ମାନେ ଆ କିଛିଟା ପ୍ରୋବଲେମ୍ ଆମର କଟିଗଲାଣି। ଆଉ କିଛିଟା ଯଦି ମାନେ ଇଏ ହେଇଯିବ ତାହେଲେ ହୁଏତ ପୁଣି ପାଠ ପଢିବା ପାଇଁ କି ମାନେ ସୁଯୋଗ ପାଇବି।
ଉଁ ହୁଁ।
ଆଜ୍ଞା।
ହଁ ହଁ ଶୁଣୁଛି ଏବେ ମାମାଙ୍କର ଦେହ କେମିତି ଅଛି ଘରେ?
ହୁଁ ବୋହୁତ ଭଲ ଅଛି। ସମତଙ୍କ ଦେହ ଖାଲି ବାପାଙ୍କ ଦେହ ଟା ଟିକେ ଇଏ ହେଇଛି ଆଉ।
ଆଉ ଜେଜେବାପା ଜେଜମା?
ସେମାନେ ଭଲ ଅଛନ୍ତି। ହଁ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗେ।
ଆଜ୍ଞା ଆଜ୍ଞା।